ହଁ କଁ କରୁଚ?
ହାଲୋ।
ହାଲୋ।
ହେ ହଁ ହାଲୋ ସୁବିଲା?
ରୋଷେଇ ହଁ ଶୁଭୁଛି ମୁଁ କହିଲି ରୋଷେଇ।
ହଁ ତମେ? ତମ।
ମୁଁ ଏଇଠି ବସିଛି କରିବୁ ସ୍ ସେଇ ଆମର ବସିଚି।
ଓ ଆଲେ
ଆଉ? ନାଇଁ ରୋଷେଇ କରିନି ରୋଷେଇ କରିବୁ ଆଉ।
କେତେବେଳ କରିବ ଏତବେଳ ଯାଇ କରିନ ଯେ? ହଁ ଶୁବିଲା ମୁଁ କହିଲି ଏତେବେଳେ ଯାଏ କେମ୍ ତି ରୋଷେଇ କରିନ?
ଯିବି କରିବି ପୁଅ ଟାକୁ ଟିକେ ପାଠ ପଢ଼ଉଥିଲି ତ ଯିବି ଆଉ।
ଅଁ ଅ ହଁ।
ଆଉ
ହଁ
ତମ ଘରେ ସବୁ କଣ କରୁଛନ୍ତି?
ଘରେ ପୁଅ ଟା କୁ ଖୋଇ ଦୋ ପୁଅ ଟାକୁ ଖୋଇ ଦଉଛନ୍ତି?
ଅଁ ହଁ ଶୁଭୁଛି କୁହ।
ମୁଁ କହିଲି ପୁଅଟାକୁ ଖୋଇ ଦଉଛନ୍ତି ମୁଁ ଏଇ ଅଟା ଚକଡ଼ୁଛି ରୁଟି କରିବି।
ତମ ଆଡ଼େ ବର୍ଷା ଫର୍ଷା ହଉଛି ନା ନାଇଁ?
ଆମ ଆଡ଼େ ହଁ ବର୍ଷା ହେଇକି ଏଇନା ଟିକେ କମିଛି।
କମିଜି ଆମ ଆଡ଼େ ବର୍ଷା ହୋଉଛି କମୁନି।
କଣ କରିବା ଏଇନା ସିଜିନ୍ ତ ସେମ୍ ତି ଆଉ ଚାରିଆଡ଼େ ବର୍ଷ୍? ଆ ଇଏ।
ଆଉ ବର୍ଷା ଦିନେ କଣ ଲଗେଇଚ ବାରିରେ? ଫୁଲ ଗଛ, ପରିବା ଗଛ କଣ ଲଗେଇଚ?
ସ କାଇଁ ତଳି ଫଳି ପକେଇ ନାହାନ୍ତି ଆମର ଆଉ ହଁ ଲାଗିଚି।
ଇଁ ଲଗେଇବନି ଗେଣ୍ଡୁ ଫୁଲ?
ହଁ ଲଗା ହବ ମା ପକେଇ ନାହାନ୍ତି ପକେଇବେ ବୋଧେ ଆଉ।
ଓ ହୋ ତମେ କରନି କି ପରିବା ପତ୍ର ଲଗାଅନି?
ଉଁ ହୁଁ ହୁଁ ନାଇଁ ଆମର ବାରି ଟା ଟିକେ ଦୂର ତ ଆଉ ଆମେ ଯାଇନୁ ମା ଯାଇକି ନଗାନ୍ତି ଆଉ।
ଓ ଆଉ ବାଇରେ କିଛି ଜହ୍ନି କାକୁଡ଼ି କିଛି ଲଗେଇନ?
ହୁଁ ଜହ୍ନି ଲାଗିଛି ଗୋଟେ ଗୋଟେ ପଳୁଛି ଭେଣ୍ଡି ଫଳୁଛି। ଆଉ ବାଇଗଣ ଗୋଟେ ଗୋଟେ ଫଳୁଛି ଝୁଡୁଙ୍ଗ ହେଇନି। ଆଉ ତମର? ହାଲୋ।
ଆମକୁ କରିବା ମୁଁଳକୁ ବଡ ବାରିଟା ଆମର। ହଁ ଆମର ବଡ ବାରିଟେ ଅଛି। ସବୁ ପରିବା ଲାଗୁଛି ଜହ୍ନି, ଭେଣ୍ଡି, କଖାରୁ,। କାକୁଡି, କଞ୍ଚାଲଙ୍କା ଆଉ
ଫୁଲ ତଳି ପକେଇନି ଫୁଲ ତଳି ପକେଇଲେ ମାର୍ଗଶୀର ମାସ ଆସିଲାଣି ଗେଣ୍ଡୁଫୁଲ। ଫୁଲ ହେିକା ପକେଇବୁ ଆଉ।
ହଁ ଫୁଲ ଭିତରୁ ଚଉବରଙ୍ଗ ଟା ଭଲ ଲାଗେ ନା ଜେରା ଟିକେ ଲେଟେରେ ହୁଏ। ଚଉବରଙ୍ଗଟା।
ହଁ।
ସେଟା ଟିକେ ଲେଟର ହୁଏ କିନ୍ତୁ ଭଲ ଲାଗେ ପୂଜା କରିବାକୁ ବି ଭଲ ଲାଗେ।
ହୁଁ।
ଖାଇବି।
ସବୁ ଫୁଲ ଭଲଲାଗେ ମୋତେ ବେଶୀ ପଦ୍ମ ଫୁଲ ଲାଗେ।
ହୁଁ ହୁଁ।
ମାନେ ଦେଖିବାକୁ ଯେମିତି ସୁନ୍ଦର ଲାଗେ ଆଙ୍କିବାକୁ ବି ସେମିତି ସୁନ୍ଦର ଲାଗେ।
ହଁ ଭଲ ଝୋଟି ପକାଅ?
ହଁ ମୁଁ ଝୁଟି ପକାଏ ଭଲ। ମାର୍ଗଶିର ମାସରେ ପୁରା ମାଣବସାକୁ ଦାଣ୍ଡ ପଟୁ ପୁରା ଲିପା ହେଇକି ଆସିଥିବ ଘର ପର୍ଯ୍ୟନ୍ତ ଖାଲି ଝୁଟି ପଡି ପଡିକା। ଜହା ଘରକୁ ଅନେବ ଭଲମ ସୁନ୍ଦର ଦେଖାଯାଏ ଘର ଗୁଡାକ।
ହଁ ହଁ କେତେ ପାଦ ଲକ୍ଷ୍ମୀଙ୍କର ଜାଣିଛ?
ପାଦ ପାଦ ତିନି ଚାରି ପ୍ରକାର ପକେଇ ଜାଣିଛି।
ହୁଁ ହୁଁ ତାହେଲେ ଭଲ ଝୁଟି ପକାଅ ନା?
ହୁଁ ତମେ?
ନାଇଁ ମତେ ଆସିନି ଏତେ କିନ୍ତୁ ଆସି ସେ ଯେତିକି ହୁଁ କାମ ଚଳେଇଦିଏ ଆଉ।
ଜି ହୁଁ।
ଆଉ ପୁଅ କଣ କରୁଛନ୍ତି କି?
ପୁଅ ପଢୁଛି ବସିକି।
ଓହୋ କଣ ଖାଇଚ? ହ
ବିସ୍କୁଟୁ ସେଉ ଏଇନୁ କ୍ଷୀର ହଲିକ୍ସି ପିଇବ ଆଉ କ୍ଷୀର କପ୍ଲନ
ହଁ ରାତିରେ ରୁଟି ଖାଉଥିବେ?
ହଁ ରାତିରେ ରୁଟି ଖାଉଛି ଆଉ ଛୁଆ ମାନଙ୍କୁ ତ ଏ ହେଲେଦି ଜିଷ ଦବା କଥା ଆଉ କଣ ଆଉ ସେମାନେ ଖାଇବେ ବାହାର ଜିନିଷ ଯେତେ ତାଙ୍କଠୁ ଦୂରେଇ ରଖିବୁ ଆଉ।
ହଁ ଖାସ କରିକି ଏଇ ବର୍ଷା ଦିନ।
ଏଇ ବର୍ଷା ଦିନେ ବେଶୀ ବାହାର ଜିନିଷ ଯାହା ଗୁପ୍ ଚୁପ୍ ହେଲା କି ଯାହା ହେଲା। ଯାହା ଜିଦି କଲେ ନାଇଁ ତାକୁ ଘରେ ଯାହାବି ଜିଦ୍ଦି କରୁଛି ଘରେ କରିକି ତାକୁ ଦିଆହଉଛି।
ହଁ ଯାହା ଜିଦି କରିବ ବନେଇକି ଦିଅ ପଛିିକା ନିଜେ ପୁରା ସଫା ଇଏ କରିକି କିନ୍ତୁ ଇଏ କର।
ହୁଁ। ବର୍ଷା ଦିନେନୁ ହଜମ ଶକ୍ତି ଛୁଆଙ୍କର ଛୁଆଙ୍କର କଣ ବଡ ଲୋକଙ୍କର କଣ କମ ଥାଏ।
ବର୍ଷା ଦିନରେ ଯେତେ ମାନେ ଗରମ ଗରମ ଖାଇବା ଖାଇବ ଆଉ ହାଲକା ଖାଇବ ଦେହ ପାଇଁ ଭଲ।
ହୁଁ ରାତିଟା ତ ଖାଇଲେ ଚଳିବ ନ ଖାଇଲେ ଚଳିବ ହାଲକା ଖାଇବ ଯଦି ଖାଇବ ନହେଲେ ନ ଖାଇଲେ ବି ଆହୁରି ଭଲ। ରାତିଟା ସନ୍ଧ୍ୟା ଯାହା ଖାଇବ ସନ୍ଧ୍ୟାବେଳକୁ ଖାଇଦବ। ବେଶୀ ରାତିକି ଖାଇଲେ ସେ ଖାଦ୍ୟଟା ହଜମ ହବନି। ଏମିତି ତ ଛୋଟ ଛୁଆଙ୍କ ପ୍ରତି ଏଇ ସିଜି ଏଇଠୁ ତୁ ଟା ବେଶୀ ଇଏ ଆଉ ଯାହା ଟିକେ ପାଟିରେ ପୁରାଇଦେବି କଣ କରିବେ ତାଙ୍କ ଦେହ ଖରାପ ହେଇଯିବ ସାଙ୍ଗେ ସାଙ୍ଗେ ଛୁଆମାନଙ୍କ ପାଇଁ ପଳେଇ ଆସିଲାଣି ଏଇନୁ ଆମର ସବୁ ଓଷା ଦିନ ପଳେଇ ଆସିଲା ଖୁଦରୁକୁୁଣୀ ଗଣେସ ପୂଜା
ହଁ ଏଇନା ତ ଆମମାନଙ୍କ ଏଇଠୁ ପୂଜା ଷ୍ଟାର୍ଟ ହେଲା ସ
ପୂଜା ଷ୍ଟାର୍ଟ ଜନ୍ମାଷ୍ଟମୀ ଆଚ୍ଛା ଦୀପାବଳି ତମ ଘରେ କେମିତି ହୁଏ?
ମାନେ କୋଉଠି ଏଠି ହଁ ମୁଁ ମୁଁ ତ ଦି ବର୍ଷ ହେଲା ବାହା ହେଇଛି ମୁଁ ଏତେ ଇଏ ନାଇଁ ଆରବର୍ଷ କରିଥିଲେ ଫ୍ୟାମିଲି ସବୁ କାଉଁଲିଆ କାଠି ଜାଳନ୍ତି ବଡ ବଡୁଆଙ୍କୁ ଡାକ ଖିକି ମାନେ ଆଣନ୍ତି ଯୋଉ ପିମ୍ପୁଉ ଏ କଣ ଗୋଟେ ନାଇଁ ଶ୍ରାଦ୍ଧକୁ ଆଣେ ହଁ ନାଇଁ ଡାକିକି ଆଣେ ହଁ ନାଇଁ ଡାକିକି ଆଣିଥାନ୍ତି ମାସେ ଆଗୁରୁ ଜଣେ ଜଣେ ଦିନେ ଦି ଦିନେ ଥିବ ଡାକିକି ଆଣନ୍ତି। ବଡ ବଡଆଙ୍କୁ ରଖିଥାନ୍ତି ଆଉ ପିମ୍ପୋଉ ଦିନ ତାଙ୍କୁ ପିଠା ପଣା କରିକି ପୂ ଇଏ କରିକି ସନ୍ଧ୍ୟାବେଳେ ବଡ ବଡୁଆ ଡାକନ୍ତି। ସେ କାଉଁନ୍ଦିଆରେ ବାଣ ଫାଣ ଫୁଟାନ୍ତି ଫ୍ୟାମିଲି ଏକାଠି ହେଇକି ବସିକି ରାତିରେ ଖାଆନ୍ତି।
ହୁଁ
ହେମତି ଥାଏ ଆଉ ତମ ଆଡ଼େ କେମିତି ଥାଏ?
ଆମଆଡେ ବି ସେମିତି
ହ
ସବୁ ଉଁ ଆମ ଘର ଲୋକ ଯେତିକି ସମସ୍ତେ ସନ୍ଧ୍ୟା ବେଳୁ ଆସ ଛନ୍ତି ଝୋଟି ପଡେ ଆ ଯେଉ ଚିତା ପଡେ ବାଣମାନ ବାଣ ସବୁ ଆଣିକି ଛୋଟ ପିଲାମାନେ ବଡମାନେ ସବୁ ଫୁଟାନ୍ତି ଆଉ ସବୁ ପ୍ରକାର ପିଠା ହୁଏ। ସବୁ ପ୍ରକାର ପି ଯାଇକି ଘର ଲୋକମାନେ ସବୁ ଆସନ୍ତି ପୁମ୍ପେଇ ଟେକା ହୁଏ। ସବୁ ସେଇଠି ବସିକି ଯୋଉଠି ଚି ଚିତା ପଡିଥାଏ ସେଇଠି ବସିକି ଏକାଠି ସବୁ ଯେତେ ଭାଇ ଭଉଣୀ ଆମେ ସବୁ ଥାଉ ସବୁ ହେଇଠି ବସିକି ସବୁ ପିଠା ପଣା ହେଇଠି ସବୁ ଖିଆ ହୁଏ କାଉଁରିଆ କାଠିରେ ସବୁ ନିଆଁପୁଆଁ ହୁଏ। ଭାରି ମଜା ଲାଗେ ମାନେ ଶୀତୁଆ ଶୀତୁଆ ରାତିକୁୁ ଜହ୍ନ ଲାଇଟ୍ ରେ ଉଁ ଅଗଣାରେ ବସା ହେଇଥିବ ବଢିଆ ବାରି ବଢିଆ ଲାଗେ ସେତେବେଳେ।
ହଁ ସେତେବେଳେ ତାର ଗୋଟେ ଖୁସି ଥିଲା ଅଲଗା।
ହୁଁ। ଆମ ଓଡିଆ ଘର ପର୍ବ ସବୁ ନିଆରା।
ହୁଁ ଆମମାନଙ୍କ ପର୍ବ ମାନେ କୁହନ୍ତିନି ବାର ମାସେ ତେର ପର୍ବ ଆମ ଓଡ଼ିଆ ସେଇଭଳି
ବେଶୀ ଭଲ ଲାଗେ ତମେ ସୁଦଶା ବ୍ରତ କରିଛ ନା ନାଇଁ
ହଁ ଏ ବର୍ଷ ଫାଷ୍ଟ ହେଇକି କଲି।
ଫାଷ୍ଟେ
ହଁ ଭଲ ପଢୁନଥିଲା ନା ଏ ବର୍ଷ ଭଲ ପଢୁଥିଲା ଦଶଟା ବ୍ର ତ ପୂଜା କରିଥିଲି।
କେମିତି କଲ?
ସକାଳୁ ତ ଉପାସ ଥିଲି ନୂଆ ପିନ୍ଧିକି ଆଉ ହେଇଥିଲା, ସକାଳୁ ବଡ଼ି ଭୋରୁ ଠାକୁର- ପୂଜା କରାଗଲା। ସେ ଥିଲା, ଦଶଟା ପରେ ବ୍ରାହ୍ମୁଣ ଆସିକି। ସେ ବ୍ରତକୁ ଗଣ୍ଠି ପକେଇକି ମଣ୍ଡା, କ୍ଷୀରୀ ହେଇଥିଲା, ଭୋଗ ଲାଗିକି ବ୍ରତ ପିନ୍ଧିକି ବଡ୍‌ ଲୋକଙ୍କୁ ଭୋଗ ଦେଇକି, ମୁଣ୍ଡିଆ ମାରିକି ଖାଇଲୁ।
ଆମର୍ ବି ତ ସେମିନ୍ତି ହୁଏ ଆଉ।
ଆଗୁରୁ କରିଥିଲ, ନା ଏଇଟା ଫାଷ୍ଟ୍ କଲ?
ନାଇଁ ନାଇଁ, ମୁଁ ଆଗୁରୁ କରିଥିଲି।
ଏଟା ଭଲ ଏତେ ପଡ଼େନି ନା, ଯେବେ ଭଲ ପଡ଼େ କରନ୍ତି।
ହୁଁ---ମୁଁ କ-ଲା, କରିଲା ପରେ ଭଲ ପଡୁ କି ମନ୍ଦ ପଡୁ ମୁଁ କରିଦିଏ, କାରଣ ମାଆଙ୍କ ବ୍ରତ ମୁଁ
ହଁ! ମାଆଙ୍କ ବ୍ରତ କରିବା କଥା। ଆମେ ମାନେ ସିନା କ କ, ବ୍ରତଟା ଛାଡିବା କଥା ନୁହେଁ। ର
ହୁଁ, ସୁୁଦଶା ବ୍ରତ ଗୋଟେ ମାଣବସା ଗୋଟେ ଏଇଟା ସବୁ ଦୁର୍ଗାଷ୍ଟମୀ କର କି ନାଇଁ?
କ'ଣ କଇଲେ? ହଁ! ଦୁର୍ଗା ଅଷ୍ଟମୀ, ଏ ବର୍ଷ ଫାଷ୍ଟ୍ କର୍ଥିଲି।
ଏ ବର୍ଷ ଜନ୍‌ ଜନ୍ମାଷ୍ଟମୀ ପଳେଇ ଆସ୍‌ଲା।
ହଁ! ନାଇଁ ଜନ୍ମାଷ୍ଟମୀ କରେନି।
ଜନ୍ମାଷ୍ଟମୀ ଦିନ କି ବର୍ଷା ହୁଏ। କୃଷ୍ଣ ଜନ୍ମ ହେଇଥାନ୍ତି, ବୋଲି କି ବର୍ଷା। ଦିନ ଯାକ ବର୍ଷା ହୁଏ। ଆମ ଆଡ଼େ ରାତିକି ପୂଜା ହୁଏ। ରାତି ବାର୍ଟା
ମୁଁ, ଜାଣିନି ସେ ପୂଜା କେମ୍ତି କ'ଣ?
କରନ୍ତି ଲୋକ, କିନ୍ତୁ ମୁଁ ଜାଣିନି କେମ୍ତି କଣ, ପୂଜା ତା'ର କେମିତି କ'ଣ ହୁଏ?
ଆମ ଆଡ଼େ ଗିରି ଗୋବର୍ଦ୍ଧନ ପୂଜା ହୁଏ।
ହଁ! ସେ ଯଉ ଗିରି ଗୋବର୍ଦ୍ଧନ ଟା ଶୁଣିଚି। ମୋ ଜା କହୁଥିଲେ, ଯେ ସେଟା କଲେ କାନ ପୋବ୍ଲେମ୍ ଯଦି ଥାଏ।
କମିଯାଏ, ମାନସିକ କରିକି କରନ୍ତି।
ହଁ! ସେଇଟା କରିବି, କିନ୍ତୁ କେମ୍ତି କରନ୍ତି? ମୁଁ ଜାଣିନି, କରିବ୍ ସେଟା।
ସେଇଟା ଏଇ ଜନ୍ମାଷ୍ଟମୀ ପରି। ଏମ୍‌ତି ଠାକୁରଙ୍କ ପାଖରେ, ସେଇ ରାତି ବେ ଗୋଟେ ପୂଜା ହୁଏ।
ସେଟା ତ ଆମର ଏଠି, ଇଆଡ଼େ କେହି କରୁ ନାହାନ୍ତି।
ଆମ ଆଡେ କେବେ ଆସ୍‌ବ, ଆମ ଆଡ଼େ ହଉଚି ଏ ବ୍ରତ। ଏଇ ଓଷା, ଯାତ୍ରା ହଉଚି ପୁରା। ପ୍ରତି ସାହିରେ ମୂର୍ତ୍ତି କୃ -ଙ୍କର ସବୁ ପ୍ରକାର ବେଶ ତାଙ୍କ ର ହୁଏ। ର୍ତ୍ତି ହୁଏ, ଆଉ ଗାଁ ସାରା ଲାଇଟି ନାଚ୍ ପାଟି ପଡେ। ହାମ ଗାଁରେ ଏଟା ବଡ଼ ଯାତ୍ରା।
ହୁଁ, ମାନସିକ ରଖିକି କର୍ଲା ମାନେ ହବ।
ହଁ! ସେ କାନ ଯୋଗୁ, କାନଟା ମର ସବୁବେଳେ ଖରାପ୍। ସେ ପାଚୁଚି ଯେ। ବିନ୍ଧୁଚି, ତ ସେଥିପାଇଁ କରିବା କଥା ଆଉ।
ହଁ! ହଉ, ହଉ ମୁଁ ରଖୁଚି, ଟିକେ ମୋ ପୁଅକୁ ପାଠ ପଢ଼େଇବି ତ।